ହ୍ୟାଲୋ ହଁ କଣ କରୁଛ? ଆଛା
ତମେ କଣ କରୁଚ?
ମୁଁ ବିଇ ବସିଛି। ଆଉ ଘରେ ସବୁ କେମତ
ହଁ ଭଲ ଅଛନ୍ତି।
ଆଛା ହଁ ସବୁ ଭଲ। ଆଉ ହୋଉଛି ଖରା ତ ଏତେ ହଉଛି ଗରମ ତ ଲାଗୁଥିବ ନା।
ହ ଖରା ହଉଛି ତା ରେ ମାନେ ଗରମ ବି ଜୋରରେ ହଉଛି ମୁକହିଲି ବହୁତ ଜୋର ରେ ଗରମ ହଉଛି ଆଜି।
ହୁଁ ଆଜି ଗରମ ହୋଅ ହଉଛି
ଘରୁ ଟିକେ ବାହାରୁ ବି ବାହାରିି ହେଉନି।
ହୁଁ ହୁଁ ଆଜି ଏଠି ବି ବହୁତ ଖରା।
ହୁଁ ମାନେ ଥଣ୍ଡା ପାଗ ଥିଲା ଏବେ ଏଇ ଯୋଉ ଆଜି ଜୋରି ମାନେ କଣ ଗରମ
ହଁ ପା ହଁ କାଲି ଠିକ ଥିଲା ଆଜି ହିଁ ଖରା ପଡିଛି ବେଶୀ।
ହଁ ହ ପ୍ରବଳ ଗରମ ହୋଉଛି।
ହ୍ୟାଲୋ ତମ ଭଏସ ଆସୁନି।
ହ ମୁଁ କହିଲି ଆଜି ପ୍ରବଳ ଖରାକୁ ଆଡେ ପ୍ରବଳ ଗରମ ବି ହଉଛି।
ହଁ ଆଜି ଶୋଇ ନ କି? ନା ଆଜି ଯାଇନି ଆଜି ପ କ୍ଲାସ ଅନୁଦୀପ କ୍ଲାସ ଥିଲା।
ନା ନା ମୁଁ ହଁ ଶୋଇଥିଲି ଶୋଇକି ଉଠିକି ହେ ବସିଛି ଆଉ।
ଓହୋ
ତମେ
ହ୍ୟାଲୋ
ମୁଁ କଲି ତମେ ଶୋଇଥିଲ ନା ଆଜି?
ନା ମୁଁତେ ଆଜି ନିଦ ହିଁ ଆସିଲାନି ମୁଁ ଶୋଇନି।
ସଚ ତ
ହ୍ୟାଲୋ
ମାନେ ସାଢେ ଚାରିଟା ହବା ଉଠିଲି ଆଉ।
ହୁଁ ହୁଁ
ମତେ ସୁବୁନି କି ତମଁ କଥା
କଣ କରୁଛନ୍ତି?
ହ୍ୟାଲୋ
କହିଲି ଶୋଇକି ଉଠିକି ବସିଛନ୍ତି।
ଆଚ୍ଛା ଆଚ୍ଛା
ତମ ଘରେ?
ଆମ ଘରେ ସେଇ ମୋ ମୋ ମା ବି ଶୋଇଥିଲେ ସେ ଉଠିକି ବସିଛନ୍ତି ଗୋ ଟିଏ ଆଉ ମାନେ ଘର ସାଇଡରେ ଗୋଟିଏ ଆଣ୍ଟି ଅଛନ୍ତି ସେ ଆସିଛନ୍ତି ତାଙ୍କ ସହିତ କଥା ହଉଛନ୍ତି। ଏବେ ବସିକି।
ଆଉ ତମ ଭାଇ ଭଉଣୀ ମାନେ କଣ କରୁଛନ୍ତି?
ହଁ।
ତମ ଭାଇ ଭଉଣୀ ମାନେ କଣ କରୁଛନ୍ତି?
ହଁ ମୋ ଭଉଣୀ ଏ ବସିଛି।
ହୁଁ
ହୁଁଁ ହୁଁ।
ମୁଁ ଯୋଉ ଦେଇଥିଲି ତମର ଯୋଉ ସାଙ୍ଗ ନମ୍ବର ତାଙ୍କ ସହିତ କଥା ହେବା ପାଇଁ କଥାହେଲ?
ହଁ କଥା ହେଲି ସେ କଲ କରିଥିଲେ। ହଁ।
ସାଙ୍ଗ ବିତ ନୁହେଁ ସେ ଜଣେ ମୋର ଭଉଣୀ ଟାଇପ୍ ର ହବ ଆଉ।
ସେ ତମ ସାଙ୍ଗ?
ସାଙ୍ଗ ନୁହେଁ ମାନେ ଭଉଣୀ ହବ ଆଉ।
ଓହୋ ଆଚ୍ଛା ଆଚ୍ଛା।
ମୁଁ ଯୋଉଠିକି ଯାଏ ମୁଁ ଗୋଟେ କ୍ଲାସ କରିବା ପାଇଁ ସେ ସେଇଠିକି ଯାଏ।
ହୁଁ ହୁଁ ଓହୋ।
ଆଚ୍ଛା ଆଚ୍ଛା।
ହଁ ଆଜି ତମ ଦିନଟା କେମିତି ଗଲା?
କଣ?
ମୁଁ କହିଲି ଆଜିର ଦିନ ଟା କେମିତି ମାନେ ଗଲା ତମର?
ହଁ ଦିନ ଟା ଭଲ ଥିଲା ଆଉ କ୍ଲାସ ସେସବୁ ହେଲା। ଆ ଟାଇମ ପାସ୍ ହେଇ ଗଲା ଫିର ଏମିତି ଭଲ ହି ଥିଲା ଠିକ ଠାକ ବସ୍ ତମର
ମୋର ବି ଭଲ ଥିଲା କିନ୍ତୁ ଏଇ ଯୋଉ ଖରା ଗରମ ପାଇଁ ବେଶୀ ଚିଡଚିଡା ଲାଗୁଛି।
ହଁ। ଆଉ ଆଜି କଣ ଖାଇଛ?
ହଁ
ହ୍ୟାଲୋ।
ମୁ କହିଲି ଖରା ବେଳେ ଭାତ ଖାଇଥିଲି ତମେ?
ଆମର ଆଜି ଅଣ୍ଡା ତରକାରୀ ହେଇଥିଲା ଭାତ ଆଉ ସାଲେଡ଼। ହୁଁ।
ଖରା ହଉଛି ଯେମିତି ମୁଁ କହିଲି ଖରା ହଉଛି ଯେମିତି ପାଣି ପିଇବା ମାନେ ହୁଁ ଏଇଠିକ ରଖୁଥିବ।
ହଁ ତମେ ପିଉଛ ନା ପାଣି?
ହଁ।
ଆଚ୍ଛା।
ନା ପାଣି ନ ପିଇଲେ ଯୋଉ ଖରା ଗରମକୁ ନା
ହଁ ହଁ। ତମେ କେତେ ଗ୍ଲାସ ପାଣି ପିଉଛ?
ଏଇଠି ନାଇଁ।
ହ୍ୟାଲୋ।
ସେମିତି ଠିକ୍ ନାହିଁ।
ହୁଁ।
ଆମେ
ମୁଁ କେତେ ମାନେ ସକାଳେ ପିଏ ଫ ଆ ପାଞ୍ଚ ଛଅ ଛଅ ଗ୍ଲାସ ପୀଦିଏ। ହାଲୋ।
ହଁ ହଁ।
ତମ ଭଏସ୍ ଟା ରହି ରହିକି ଆସୁଛି।
ଶୁବୁନି?
ହାଲୋ।
ମୁଁ କଇଲି ଶୁବୁନି?
ହୁଁ ହୁଁ ହୁଁ ଏବେ ଶୁବିଲା।
କେତବେଳେ କେମିତି ନେଟୱର୍କ ବୋଧେ ପାଉନଥିବ କି ହଉନଥୁବ।
ହଁ। ଏଇ ଯୋଉ ତମୁକୁ ରଙ୍ଗୋଲି କରିବା ଆସେ ନା?
ହଁ ହଁ।
ଆଚ୍ଛା।
ହଁ ମତେ ଆସେ ରଙ୍ଗୋଲି କରି।
ଆଚ୍ଛା ଆଚ୍ଛା ‌। ବଢିଆ ଆଉ। ଆମ ଇଆଡେ ନା ବହୁତ ସାରା ଗଛ ଅଛି ଆମ ପୁର ମାନେ ଏତେ ଗଛ କୁହନି। ସେଇ ପାଇଁ ଟିକେ ଛାଇ ଅଛି। ବେଶୀ ଧୂପ ମାନେ ଖରା ହଉନି।
ଆମ ମାନେ ଘର ପାଖାପାଖି ଏତେ ବି ଗଛ ନାହିଁ। ଖାଲି ସେଇ ନଡିଆ ଗଛ ଆଉ ନହେଲେ କିଛି ନାହି। ଏଇଠି ପ୍ରବଳ ଗରମ ହଉଛି। ତମର ଏଇ ଗଛ ଫଛ ଅଛି ବୋଲି ଥଣ୍ଡା ଲାଗୁଥୁବ ଆଉ।
ମାନେ ଆମ ଘର ପଛପଟେ ଅଛି ଗଛ ହାରା ହଉ ଯୋଉ ଆମ ଗଛ ଆମ ଗଛ ସବୁ ଅଛି ସାମ୍ନାରେ। ସେଇ ପାଇଁ ମାନେ ଘର ଅଧା ଟିକେ ଆଁ ଥଣ୍ଡା ରହୁଛି ଆଉ ଅଧା ପୁରା ମାନେ ଖରା। ପଡୁଛି ବୋଲି ଗରମ ହଉଛି ପୁରା।
ଗରମ ଲାଗୁନଥୁବ ଯୋଉ ଗଛ ଫଛ ଅଛି ଆଉ।
ହଁ ହଁ ଏତେ ଲାଗୁନି ହୁ।
ହଁ ହଁ।
ଆମ ଇଆଡେ ବେଶୀ ଗଛ ଆଉ ଗଛ ରହିବା ବି ଦରକାର।
ହଁ।
ହୁଁ।
ହୁଁ ହୁଁ। ବି ସବୁ ରଥଗୁରା ସବୁ କାଟି ଦଉଚନ୍ତି ଘର ଫର ସବୁ କରୁଚନ୍ତି ରା ସ୍ତା କରୁଚନ୍ତି।
ହଁ ଏଇ ଯୋଉ କାଟି ଦଉଛନ୍ତି ଭଲ ନୁହେଁ ଗଛ ଲଗେଇବା ଦରକାର।
ଏଇ ଯୋଉ ଗଛ ଫଛ କାଟି ଦଉଚନ୍ତି ବୋଲି ସେଇଥିପାଇଁ ବେଶି ଗରମ ହଉଚି।
ହୁଁ। ସେଇଆ ପା।
ଗଛ କାଟିବା ସହିତ ଯଦି ଗଛ ଲଗାନ୍ତେ ଏତେ ବି ମାନେ ଇଏ ହୁଅନ୍ତାନି।
ହୁଁ ଅକ୍ସିଜେନ ବି ମିଳୁଛି ନା ଗଛ ପାଇଁ ଆମକୁ।
ହଁ ଆଜି ଆମର ବି ମାନେ ବର୍ଷା ହଉନାଇଁ। ଗଛ ପଛ ନାହିଁ ବୋଲିକି ଠିକ ସମୟରେ ବର୍ଷା ହୋଉନାଇଁ ସେଇଥିପାଇଁ ବେଶୀ ଗରମ ହଉଛି।
ହଁ। ଆଉ ଯୋଉ ଲୋକ ସଂଖ୍ୟା ବଢୁଛି ନା। ସେଇ ପାଇଁ ବେଶୀ ନିଶ୍ଵାସ ପାଇଁ ବେଶୀ ଗରମ।
ହୁଁ ଲୋକଙ୍କ ମାନେ ସଂଖ୍ୟା ବଢୁଚି। କିନ୍ତୁ ଗଛ ସଂଖ୍ୟା କମି ଯାଉଚି ଦିନକୁ ଦିନ।
ହଁ ହଁ ହଁ ସେଇପାଇଁ।
ହ
ହୁଁ। ମୁଁ କେବେଠୁ ନେମ୍ଭୁ ଖାଇନି ଜାଣିନ ଜାଣିଛ ନା? ମୋ ମାନେ ସାଙ୍ଗ ଘରେ ସେ ଦେଖୁଥିଲା ଆଜି ଭିଡିଓ କଲ କରିଥିଲା। ତାଙ୍କ ଗଛରେ ବହୁତ ମାନେ ନେମ୍ବୁ ହେଇଚି। ଅ ଏଇ ଯୋଉ ଥାଏନି କୋଉ ଲେମ୍ବୁ ସେଟା?
କିଲୋ?
ଲେମ୍ବୁ ଲେମ୍ବୁ ସେ ଯୋଉ ଖାଆନ୍ତିନି? ହଁ ସେଇ ଲେମ୍ବୁ ହେଇଚି ଏତେ ବଡ ବଡ ହେଇଗଲାଣି। ଆଉ ମାନେ ହୁଁ ମାସ ପରେ ଆ ସେ ପୁରା ବ ମାନେ ହେଇଯିବ ଖାଇବ ଖାଇବାକୁ ବହୁତ ଭଲ ଲାଗେ।
କଣ କାଜୁ ବି ନବୁ ନା କଣ ମାନେ ଯୋଉ, ହାଇବ୍ରିଡ୍ ଯୋଉ ବଡ ବଡ ଲେମ୍ବୁ?
ନାଇଁ ନାଇଁ ବେଶୀ ବଡନି ସେ ଯୋଉ ଛୋଟ ଯେମିତି ଇଏ ନେମ୍ବୁ। ତା ନାଁ ମୁଁ ଜାଣିନି ଠିକରେ।
ହଁହାଁ ନାଁ ଅଛି ମୁଁ ବି ଏତେ ଜାଣିନି।
ହଁ। ବସ୍ ଖାଇ
ହଁ ଅଲଗା ଦିନରେ ବି ଖରା ଦିନରେ ବି ମାନେ ଲେମ୍ବୁ ପାଣି କରିକି ପିଇବକୁ ମାନେ ଭଲ ଲାଗିବ।
ମୁଁ ଲେମ୍ବୁ ପାଣି ମାନେ ମତେ ବହୁତ ଭଲ ଲାଗେ ମୁଁ ପିଏ ସଦାବେେଳେ। ଆମ ଘରେ ଆଜି ଦିଟା ଲେମ୍ବୁ ଥିଲା ମୁଁ ସକାଳେ ଗୋଟେ ପିଇ ଦେଇଚି। ଆମ ମାନେ ମତେ ବହୁତ ଭଲ ଲାଗେ ମୁଁ ଦିନରେ ଆମ ଘରେ ଯଦି ଲେମ୍ବୁ ଅ ଥାଏ ମୁଁ ଏମିତି ସନ୍ଧ୍ୟା ବେଳେ ସକାଳେ ପିଇଦିଏ। ମତେ ବହୁତ ଭଲ ଲାଗେ।
ହଁ ଏଇ ଯୋଉ ଖରା ଗରମ ଦେବେ ଜେ ଲସି ଫସି ପିଇବଗୋଟେ ଭଲ ଲାଗିବ।
ହଁ ହଁ।
ଏ ମାନେ ଲସି ହେଲା ଘରେ କେବେ ବନାଅନା ନା ଦୋକାନରୁୁ ନେଇଁ ଆସ?
ନା ନା ଦୋକାନରୁୁ ନେଇ ଆସନ୍ତୀ। ମା ବାପାଙ୍କୁ କହିଲେ ତ ସେ ନେଇ ଆସନ୍ତି। ନା ହେଲେ ମୋ ଛୋଟ ଭଉଣୀ ଅଛି, ଏଇଥି ଭା ମାନେ ହଁ ନେଇ ଆସୁଚି ଯାଇକି
ପାଖରେ ବୋଧେ ଦୋକାନ ଅଛି ଆଉ। ଆଉ ତ ବହୁତ ଦୂର ମାନେ ସେ ଦୋକାନ ଲସି ଦୋକାନ, ଆମେ କେତେ ତଳେ ମୁଁ ଯଦି ବ ଯାର ଯାଏ ତ ନିଜେ ପିଇକି ମାନେ ଘର ଲୋକଙ୍କ ପାଇଁ ନେଇ ଆସେ।
ହୁଁ ହୁଁ।
ନ ହଲେ ଏ ଆମେ ଯୋଉ ଯୋଉ ମାନେ ନିଜେ ସବୁ ମାନେ ନେଇଆସି ସାମଗ୍ରୀ ହରିକା ନିଜେ ନେଇ ଆସେ ନିଜେ ଘରେ ବି ତିଆରି କରିଦିଏ।
ଆଛା। ମାନେ ତମେ କେମିତି ତିଆରି କର ସେଇ ଟା?
କେଜାଣି।
ହାଲୋ।
ହାଲୋ। ହାଲୋ।
ହୁଁ ତମେ ସେଇଟା କେମିତି ତିଆରି କର?
ମୂ ନା ସେ ଧର ଦହି ତୁ ଯାହା ଯାହା ଦରକାର ମୁଁ କହିଦଉଚି ଶୁଣ ଆ ଦହି ଆଉ ବରଫ ଦରକାରେ। ହଁ ନଡ଼ିଆ ଯୋଉ କୋରା ନଡ଼ିଆ।
ହଁ ହଁ।
ପୁରା ନଡିଆ ତା ସହିତ ଧର କାଜୁ।
ହୁଁ।
ଆଉ ହେଲା ଯୋଉ ସବୁ ଡ୍ରଏ ଫ୍ରୁଟସ୍ ଯୋଗୁ ଆଉ ତମେ ଯା ପକେଇ ପାରିବ ତମ ଇଚ୍ଛା।
ଉଁ ହୁଁଉଁ।
ଆଉ ହେଲା ଯୋଉ ଉଁ ସବୁ କଥାକୁ ଆମେ ଖାଇବା ଠିକ ଟାଇମରେ ମନେ ପଡୁନି।
ଏଇ ଯୋଉ ଇଏ ବି ପଡେ ନା ଉଁ
ଆଉ ଯୋଉ ରା
ହଁ ଆଉ ଯୋଉ ହଁ ହଁ ହଁ ରାବିଡି ପଡେ ଆଉ ଯୋଉ ଆ ତା ଓପରେ ବନବିଟା ପ-ପଡେ।
ଓହୋ ହଁ ହଁ ବୋନବିଟା ଆଉ ଯୋଉ ଚେରି।
ହଁ ଚେରି ଟୁଡି ଫୁଟି ହଁହଁ।
ପଡିବ ମାନେ ମସ୍ତ ଲାଗିବ।
ହୁଁ ମୋ ମାଇଁ ଆସିଥିଲେ ସେ କରିଥିଲେ ମୋ ଘରେ। ମୁଁ କରିନି।
ହଁ ପିଇବା ପାଇଁ ଭଲ ଲାଗେନି କି?
ହଁ ବୋହୁତ ଭଲ ଲାଗେ।